ଲୋ କଣ କରୁଚୁ?
ଏଇ ବସିଥିଲି ଆଉ।
ଓହୋ।
ହଁ।
ସବୁ ଭଲ ନାଁ।
ହଁ ଭଲ ସବୁ।
ଆଉ କଣ ଫୋନ୍ ଫାନ୍ କରୁନୁ।
ଏ ହଉଛି ଟିକେ କାମ ପଡିଯାଉଛି ତ ଆଉ ଫୋନ କରିପାରୁନି ଆଉ ତୁ କଣ କରୁଚୁ।
ମୁଁ ଏଇ ଆସିକି ଛାତ ଉପରେ ବସିଛି। ତତେ ଆମ ନେଟୱାର୍କ ଟିକେ ପାଉନିତ।
ଅଁ କଣ ଖାଉଛୁ ନା କଣ?
ହଁ ମ ହେଇ ହୁଁ ଖଜୁରୀ କୋଳି ଦି ଟା ଆ ଯୋଉ ଆମ ପୁଅ ପାରିକି ଆଣିଥିଲା ତ ଦେ ଥିଲା ମୁଁ କହଲି ଯାଉଚି ଛାତ ଉପରକୁ ତତେ ନେଟୱାର୍କ ପାଉନି।
ମୁଁ କହିଲି ଦେଖିଆ ତୋ ସହିତ ଟିକେ କଥା ଥିଲା ତ। ମୁଁ କହିଲି ମୁଁ ଦେଖିଆ ଫୋନ କରେ ମୁଁ ଯାଏ ଉପରକୁ ଏଠି ଆଉ ହବନି। ମୁଁ କହିଲି ହେ ଆଉ ସେ ଦେଲା ତ ମୁଁ କହିଲି ଦେ ମୁଁ ନେଇକି ପଳାଇ ଏକାଥରେ ଉପରକୁ ସେଠି ବସିକି ଖାଇବି ତା ସହିତ କଥା ହେବି।
ଓହୋ।
ଆ ଆମ ସେ ଯୋଉ ସାଙ୍ଗଟା ବାହାଘର ସେ ତତେ ଫୋନ କରୁଛି କି ନାଇଁ।
ହଁ ଫୋନ କରିଥିଲା କାଲି ସେ ଯିବା ପାଇଁ।
ହୁଁ ମତେ ବି ଭଲ କରିଥିଲା। ଯେ ମୁଁ ସେଆକୁ ମତେ କହିଲା ଆ ମା ର ସାଙ୍ଗ କ କହିଛି। ଆଉ ତମେ ସାଙ୍ଗ ହେଇକି ଦି ଜଣ ଯେମିତି ହେଲେ ଆସିକି ପହଞ୍ଚିବ। ପୁଣି କହିଛି ଚାରି ପାଞ୍ଚ ଦିନ ପୂର୍ବରୁ ଯିଆକୁ।
ଅହୋ ତୁ ଯିବୁ?
ଯିବାକୁ ତ ପଡିବ। ସାଙ୍ଗଟା ବାହାଘର ଯିବୁନି।
ହୁଁ ହୁଁ।
ତୁ ଯିବୁନ କି?
ହଁ ଦେଖିବା ତୁ ଗଲେ ମୁଁ ଯିବି ଆଉ।
ହଁ ମୁଁ କହୁଛି ମିଶିକି ଯିବ ଚା।
ହଁ ଯିବା ଯେ କଣ ପିନ୍ଧିକି ଯିବା।
ହଁ ପିନ୍ଧିବା ସେ ମୁଁ ଯେହେତୁ କହିଛି ତିନି ଚାରି ଚାରି ପାଞ୍ଚ ଦିନ ପୂର୍ବରୁ ଯିବା ପାଇଁ ହେଲା। ଆମେ ଆଉ ଚାରି ପାଞ୍ଚ ଦିନ ପୂର୍ବରୁ ଯାଇ କି ଯାଇତ ପାରିବେନି। ଘରେ ବି ଛାଡିବେନି। କିନ୍ତୁ ଏହାଇ ତା ମେହେନ୍ଦୀ ହଳଦୀରେ ରହିବାକୁ ତ ପଡିବ ହୁଁ। ଆମେ ତା ମେହେନ୍ଦୀ ଦିନ ସକାଳେ ଯାଇକି ପହଞ୍ଚିବା ଆଉ ହେଲା।
ହଁ।
ନହେଲେ ମେହେନ୍ଦୀ ଦିନ ପୂର୍ବ ଦିନ ଯାଇକି ପହଞ୍ଚିବା ଆଉ ନା କଣ। ବାହାଘର ପୂର୍ବ ଦିନ ମେହେନ୍ଦୀ ତା ପୂର୍ବରୁ ନହେଲେ ଯାଇକି ପହଞ୍ଚି ଆଉ। ଦି ଦିନ ଥିବ ବାହାଘର ଆଉ ନା କଣ?
ସେ କରିବା। ତୋର କିଛି କାମ ନାହିଁ ତ।
ଆମର ଯାହା କାମ ଥିବ ମୁଁ ସାରିଦେବି ହେ ଭିତର ଆଉ। ତ ଆଉ ରହିଛି ଚାରି ପାଞ୍ଚ ଦିନ ରହିଛି। ପାଞ୍ଚ ଦିନ ନା ଛଅ ଦିନ ଅଛିିବା। ହୁଁ ତ ଆ ଭିତରେ ଆଉ ଦି ତିନି ଦି ଦିନ ତିନି ଦିନ ଭିତରେ ମୁଁ ସବୁ କାମ ସାର ଦେବି ଆଉ। ତୋର ବି କାମ ତୋର ତ ସାରି ଦେ। ହଁ ଏପଟେ କଣ ନବା କଣ ହେଲେ ଭଲ ଟିକେ କହୁନୁ?
କଣ ନବା, ଡ୍ରେସ ଟେ ନେଇଯିବା ନହେଲେ ଆଉ କଣ ନବା?
ମୁଣ୍ଡ ଫୁଣ୍ଡ ତୋର କାମ କରୁନି ଡ୍ରେସ ସେ ନବା ଆଉ କଣ ବାହା ହେଲାଣି ଡ୍ରେସ ପିନ୍ଧିବ ନା କଣ?
ହଁ, ପଛରେ ବପିନ୍ଧିବନି।
ସେଟା ପିନ୍ଧିବ ନ ପିନ୍ଧିବ ପୁଣି ଆସିଲା ତାକୁ ବେଶ ନୂଆ ବାହା ହେଇଛି ମାନେ ହୁଁ ତାକୁ ଶାଢୀ ଫାଡି ଦେଲେ ହଁ ଗୋଟେ ଭଲ ଲାଗିବ, ଆଉ ସେ କୁଆଡେ ଗୋଟେ ପିନ୍ଧିକି ଯିବ କି କଣ କରିବ? ଆଏଇନା ଡ୍ରେସ୍ ଟା ଦବା।
ସେଇଆ ନହେଲେ କରିବା ଆଉ, ଆମେ କଣ ତୋର ମୋର ଦବାନା କଣ ଆଉ ସମସ୍ତଙ୍କୁ କହିବା।
ହଁ ହଉ ସମସ୍ତଙ୍କୁ କହିବା ଯେ, କିନ୍ତୁ ଦେଖେ ଆଉ ସମସ୍ତେ ତ କେ ଆମକୁ ଫୋନ କରିୁନାହାନ୍ତି। ତାପରେ ମୁୁଁ କଣ କହୁଛି କହିଲୁ, କିିଏ ତାର କଣ ନଉଛି ନ ନନଉ ତୋର ମୋର ସାଙ୍ଗ ହେଇ ଆମେ ଦବୁ ନହେଲେ ନାଇଁ କଣ କହିଲି ସାତଶହ ଆଠଶହ ଫ୍ୟାନ୍ସି ଶାଢି ଭଲ ଆସୁଛି ହେଲା।
ହଁ।
ଆମେ ହେଇଥିୁରୁ ଦେଖିକି ଦି ଜଣ ସାଙ୍ଗ ହେଇକି ନେଇଯିବା ଆଉ କଣ। ଆଉ ନହେଲେ ତାପରେ ଉ ଶୁଣୁ ତୁ ପାଁଶହ ଦବୁ ମୁଁ ପାଁଶହ ଦେବି। ହେଲା ତା ସାତଶହ ଆଠଶହ ଭିତରେ ଗୋଟେ ଶାଢୀ ନବା। ହେଲା ଫାନ୍ସି ଶାଢୀ ଏଇ ଯୋଉ ଏବେ ଷ୍ଟୋନ ଫୋନ୍ କାମ ଯୋଉ ହେଇଛି।
ହଁ।
ଯ ଆସୁନି ସେଇଭଳିଆ ନବ ଆଉ ତା ପାଇଁ ଟେଷ୍ନାରି ତା ଚୁଡ଼ି ଫୁଡି କି ଉଁ ସିନ୍ଦୁର ଗୋଡ ମୁୁଦି ଲିପ ଟିକେ ଏମିତି ସବୁ ମିଶେଇକି ଆଉ ନେଇଯିବା ଯାହା ଆଉ, ହେଲା ଗୋଟେ ପ୍ୟାକ କିଂ କରିକି ଦେଇଦେବା ଆଉ କଣ, ନାଇଁ ଭଲ ଲାଗିବନି।
ହଁ।
ସବୁ ଦେଲ ଉଁ ଉଁ ଧର ଧର ଉ ସାତଶହ ଟଙ୍କାରେ ମୋ ଶାଢୀ ଟା ଆଣିଲେ ହେଲା।
ହଁ।
ହମ୍ ଆଉ କେତେ ତିନିଶହ ଟଙ୍କା ବଳିବ।
ହୁଁ ହୁଁ।
ତ ଗୋଡ଼ ମୁଦି ହଳେ ପାଉଁଜି ହଳେ ହେଲା। ସବୁଠୁ ହେଇପାରିବ ସେ ଆଉ ତିନିଶହ ଟଙ୍କାରେ ଯେମିତି ସବୁଠୁ ହେଇପାରିବ। ସେ ସିନ୍ଦୁର ଗୋଟେ ହେଲା, ଆଉ ତା ଚୁଡ଼ି ସାଇଜ କଣ ଜାଣିଛୁ କି?
ନା ମୁଁ ତ ଜାଣିନି।
ଛାଡ ଚୁଡ଼ି ସାଇଜି ତଥାପି ଆମେ ଗୋଟେ ଫର୍ମାଲିଟି ପାଇଁ ଚୁଡ଼ି ସାଇଜି ଏ ଆମ ଭଳିଆ ସେ ମୋଟା ନୁହେଁ କି ତ ଦୁଇ ଚାରି ର ହେଲେ ବି ହେଇଯିବ। ତଥାବି ନେଇଥିବା ଆମେ ଦିଇ ଚାର ର ନବା ଆମ ଚୋଢି ମାପନ ନେଇଥିବା ତେଣୁ ସେ ପିନ୍ଧିଲେ ପିନ୍ଧିବା ନ ପିନ୍ଧିଲେ ନାଇ ଆଉ ତାର କାହାକୁ ଦବ ଦବ ନ ହେଲ।, ହୁଁ ଉଁ ଚୁଡ଼ି ନେଇଯିବା, ଉ ଆଉ ଗୋଟେ ମେହେନ୍ଦୀ ନେଇଯିବା, ହେଲା।
ହୁଁ ତୁ ତ ମେହେନ୍ଦକି ଯିବୁ? ତୁ ତ ମେହେନ୍ଦୀ କି ଯିବୁ ତୁ ତ ଭଲ ଲାଗେ ତ ତୁ ଯିବୁ ଆଉ ନା?
ମୁଁ ତାଙ୍କର ଯଦି ଆଉ କିଏ ଭଲ ଲଗେଇ ବାକୁ ଥିବେ।
ନା ସେ ତ କହିଥିଲା ତତେ ଡାକିବ ବୋଲିକି ଆଉ।
ଆ ନହେଲେ ଆମେ ଗଲେ ଲଗେଇଦବା ଆଉ କଣ।
ହଁ।
ହୁଁ। ହୁଁ ଏୟା ଆଉ କଣ କହିଲୁ? ଉଁ ଟିକିଲି ଗୋଟେ ଦେବା ଟିକିଲି ହେଲା
ହୁଁ
ହୁଁ ଆଉ କଣ ଆଉ କଣ କହୁନୁ?
ଆଉ କଣ ପାଉଁଜି ଦବା ଆଉ
ପାଉଁଜି ଦବା ଚୁଡି ଦବା ଟିକିଲି ଦବା ସିନ୍ଦୁର ଦବା ଉଁ ନେଲପଲିସ ଦବା ମେହେନ୍ଦୀ ଦବା ଏତିକି ହେଲା ବେଳ ତ ହେଇଯାଇଥିବ କି କଣ ଜିନିଷ ଆଉ
ହୁଁ ହଁ ଚୁଡ଼ି ରା ପଚାଶ ଷାଠିଏ ଟଙ୍କା ପଡୁଚି ଆଉ
ଶୁଣୁଛୁ ଚାରିପଟେ ପଚାଶ ଟଙ୍କା ଚୁଡ଼ି ହଉନି ସେଥିରୁ ନେଇଜିବା ଆଉ ପାଉଁଜି ନେଇଯିବା ସେ ବି ସେ ପଚାଶ ଟଙ୍କା ନେବ ଶହେ ଟଙ୍କା ଗଲା
ହୁଁ
ଗୋଡ଼ ମୁଦି ସେଇ କୋଡିଏ ତିରିଶ ଟଙ୍କା ସିନ୍ଦୁର ଭି ତିରିଶ ଟଙ୍କା ନବ ବୋଧେ ଆଉ ଧର ମୁଁ କହୁଛି ଧର ସେ ତିରିଶ ଟଙ୍କା ନଅ ଯେତେ ଯା କୋଡିଏ ଟା ନ ଯାହା ନେଁ ହେଲା।
ହୁଁ।
ହଁ ନେଲପାଲିଶ କିଏ ନବ ହଁ। ଭଲ ଡାଜଲର ର ଯାଇକି ସେ ଗୋଟେ ମୋର ଦୋକାନ ଦେଖିଛି ହେଲା। ଗୋଦାମ ହେଲା ସେଇଠି ଟିକେ କମ ରେଟ ଭଲ ଭେରାଇଟି ମିଳିବ କମ ରେଟ ମିଳିବ। ଡାଜଲରର ନେଲପଲିସ ଟା ସେଠି ଭଲ ପଇଁତିରିଶ ଟଙ୍କା ଦଉଛି କିନ୍ତୁ ବାହାରେ ପଚାଶ ଟଙ୍କା। ନବା। ଆଉ ଏଦି କଣ ବଳିଲା ଆଉ କଣ ହେଇଛି ସେ ରଖେଇଥିବ। ଦେଖିକି ତାରେ ନେଇଯିବା ଆଉ କଣ ହେଲା।
ହଁ ନହେଲେ ଯଦି ଆଉ କଣ ହୁଏ ତ ଛୋଟ ଗିଫ୍ଟ ନ ନେଇଯିବା ଆଉ କଣ?
ହଉ ଛୋଟ ଗିଫ୍ଟ ନୁହେଁ ଆଉ ଯାହା ହବ ଟେଶନାରୀ ଜିନିଷ ବସେଇ ଦେଇଦବା ଯେତେ ଅଧି ଅଧିକ ହବ ଭଲ ଭଲ ଟେ ଦେଖାଓ ହେଲା।
ହଁ।
ନେଇଯିବା। ନିଆ ଆଉ ଆଉ କଣ କହିଲୁ? ତୋର ଉ କଣ କହିଲୁ ମେହେନ୍ଦୀକୁ ପିନ୍ଧିବା ପାଇଁ ଏଁ କୋଉ ଡ୍ରେସ୍ ଅଛି ନା ଗ୍ରୀନ୍ କଲର?
ଅଛି ଗୋଟେ ତ।
ଆଉ ହ ହଳଦୀ କୁ
ନାହିଁ।
କଣ କରିଆ ତୋର ଯୋଉ ତୋର ଯୋଉ ପରିସ୍ଥିତି ମୋର ସେଇ ପରିସ୍ଥିତି।
ହୁଁ ମାନେ କଣ କହିଲୁ ମୋର ବି ଗ୍ରୀନ କଲର ଅଛି।
ହୁଁ।
ହେଲେ ୟେଲୋ କଲର୍ ଗୋଟେ ଅଛିଯେ
ହୁଁ।
ହ ହଉ ସେ ବାହାଘ ସେ ପିନ୍ଧି ହବନି ସେଥିରେ କଁ କହିବା କହ
ବାହାଘରକୁ କଣ ପିନ୍ଧିବୁ?
ଶାଢ଼ୀ ପିନ୍ଧିବା ଆଉ କଣ ହୁଁ।
ଆରୀ ହଁ ଅଛି। ନଥିଲେ ତୁ ଦେଇଦବୁ ଆଉ।
ହଁ ନଥିଲେ ତ ଆସିକି ଦେଖିବୁ ମୋ ବୋଉର ଯାହା ଶାଢୀ ଅଛି ସେଇଠୁ ନବା ଆଉ।
ହୁଁ।
ହୁଁ ତୋର କୋଉ କଲର ଶାଢ଼ୀ ଅଛି କହିଲୁ।
ମୋର ଅଛି ଗୋଟେ ଏଇ ଗୋଟେ ମେରୁନ୍ କଲରଟେ ଅଛି ଆଉ
ହୁଁ ହୁଁ ମୋର। ମୋର ଗୋଟେ ଅଛି ଉଁ ରେଡ କଲର ଟେ ରେଲ କଲରଟେ ଅଛି ଆଉ ଗୋଟେ ପର୍ପଲ କଲରଟେ ଅଛି
ହୁଁ।
ଆଉ ଉଁ ପର୍ପଲ କଲରଟା ବ୍ଲାଉଜ ଟା ହେଇନି। ମୁଁ ତିଆରି କରିନି।
ହୁଁ
ହେଟା ତିଆରି କରିବି ଆଉ କିନ୍ତୁ ରେଡ କଲରର ଉଁ ମୁଁ ମୋ ସାଇଜର କରିଦେଇଛି ଆଉ
ଓହୋ
ହୁଁ ଆଜ୍ଞା
ଆଉ କଣ ଖାଇଥିଲୁ?
ହୁଁ ମୁଁ ଭାତ ଭାତ ଖାଇଥିଲି ଏଇପା କହୁଛି ବା ଖଜୁରି କୋଳି ଦେଇ ଯାଇଛି ତ ଆମ କୁହ ମ ତାକୁ ବସିକି ଖାଉଛି ଆଉ ତମର ଖଜୁରି ଫଜୁରି ହେଲା ନା
ହଁ ଆମ ଆଡ଼େ ତ ଗଦା ହେଇଛି ଆଉ
ଯାହା ହଉ ଆମ ପୁଅ ତାର କୋଉଟା ଆଣିଥିଲା ମତେ ଭଲ ଲାଗେ ଆଉ
ଆସୁନୁ ଖାଇକି ଯିବୁ
ହଁ ହଁ ଅ ଭିତରୁ କିଏ ଯିବ କହିଲୁ?
ନା ତୁ ଆସିବୁନି ଖାଲି ଆମେ ଯିବୁ
ଦେଖୁନୁ ତୁ କୋଉ ଆସୁଛୁ କହିଲୁ ଆମ ଘରକୁ
ପହରଦିନ ପା ଯାଇଥିଲି।
ହଁ ଯାଇଥିବୁ ହୁଁ ଶୁଣ ତୁ ଯାହେଲେ ଆଁ ଉଁ ତମ ଘରେ କି ଗାଁ ଲାଷ୍ଟେ ଆଡ଼େ ତୁ ଆମ ଘର ବାଟେ ଯାହାହଲେ ଯାହା ଆଟେ ତୁ ଯାହା ଗୋଟେ ତୁ ମାର୍କେଟ ଯିବୁ ମାନେ ତୁ କମ୍ପ୍ୟୁଟର ଫମ୍ପୁଟର ଯାଉଛୁ ତମେ ଏଇ ବାଟେ ଦେଇକି ଯାଉଛୁ ଏଇବାଟେ ଦେଇକି ଆସଛୁ ତୁ ଏବାଟେ ପଶିଯିବ ଆଉ ମୁଁ ଗୋଟେ ଗାଁ ଲାଷ୍ଟକୁ ଏଇ ଖରା ଟାରେ ଚାଲି ଚାଲି ଯିବି ନା
ସାଇକେଲ ଧରିକି ଆସିବୁ
ସାଇକଲ ଧରିକି ହଉ ଯିବି ଯିବି ଆଉ ତତେ ବା ପହରଦିନ ବାଟେଇ ବାକୁ ନେଇଥିଲି
ହେ ରାତିରେ ଆସିଥିଲୁ କଣ ଦିନବେଳା ଆସିଥିଲୁ।
ହଉ ଦିନ ବେଳେ ଯିବି ଆଉ ହୁଁ ହୁଁ ଯିବି ଲୋ କୋଉ ଦିନ ଫାଙ୍କା ହେଲେ ଯିବି ବୁଝିଲୁ
ହୁଁ ଆଉ ସେ ତ କହିଛି ବାହାଘରକୁ ଯିବା ଆଉ
ହଁ ମୁଁ କୋଉଥିରେ ଯିବାଟିକେ କହିଲୁ
କଉଥିରେ ଯିବା ତମର କାହାର ସ୍କୁଟି ଅଛି ବା ତାଙ୍କ ସ୍କୁଟିରେ ନହେଲେ ନେଇକି ପଳେଇବା ଆଉ
ସ୍କୁଟିଟା ନେଇକି ପଇଲେ କିଛି କଥା ନାଇଁ ଆମ ପା ରହିବା ତାଙ୍କ ସ୍କୁଟିଟା ଆମେ କଣ ରଖିପାରିବା କି
ଓ ହୋ
ସେଟା ତାଙ୍କର କାମ ନା ମୁଁ କଣ କହୁଛୁ ଶୁଣୁ ତା ସହିତ ଟିକେ ମୁଁ କାଲି କଥା ହେବି ହେଲା କି ଆମେ ବସରେ ଗଲେ ତାଙ୍କ ବସଷ୍ଟାଣ୍ଡୁ ରୁ ଆମକୁ କିଏ ଆସିକି ନବ ଯଦି କହିବ ଆମେ ତାହେଲେ ଯିବା ନହେଲେ ଆମେ ଆମର ସେଇଦିନ ଯାଇକି ସେଦିନ ପଳେଇ ଆସିବା ଆଉ ସେମିତି ଯଦି ଯଦି ଜିନିଷ ଆସିକି ନବ ତାହେଲେ ଆମେ ଯିବା ବସ ବା ସେ ଯଦି ନ ନବ ତାହେଲେ ମୁଁ କହିବି ଆମେ ସେଦିନ ଯାଇ ସେଦିନ ପଳେଇ ଆସିବୁ
ହଁ ହଁ ହଉ ଆଉ
ବୁଝିଲୁ ହାଲୋ
ହଁ
ହୋଉ ତୁ କଣ କର ମୁଁ ରଖୁଛି ହେଲା।
ହଉ।